ହ୍ୟାଲୋ।
ହ୍ୟାଲୋ।
ହଁ କଁ କରୁଚୁ?
ଏ ଏମିତି ଟିକେ ଗଡୁଥିଲି। ତମର ଏସିି ଚାଲିଚି ନା ବନ୍ଦ୍ କରିଚ?
ନାଇଁ ଅଛି ସେନ ବନ୍ଦ୍ କର୍ଦେଇଚି ଟିକେ ସମୟ ଏରେ ନାବ ପୁତୁରାକୁ ବେଶୀ ଥଣ୍ଡା ହେଇଯାଉଛି ସ ତ ହ ବନ୍ଦ କରିଦଉଚି।
ହୁଁ।
ସେ ମୋ ପୁଅ ପାଖରେ ଶୋଇ ଶୋଇ ତାର ଅଭ୍ୟାସ ନାହିଁ। ଆଉ?
ଓହୋ।
ଟମ୍ କଁ କରୁଚ?
ବଉ ସହ କଥା ହେଇଥିଲୁ?
ନାଇଁ ନାଇଁ କଥା ହେଇନି।
ହୁଁ।
କଥା ହେଇନି କାହାକୁ ବି କଲ୍ କରିନୁ ଭଲେ ୟାଙ୍କ ସହିତ ବସି କଥା ହଉଥିଲି। ଆଉ ଆଉ ତମ କଉ ରହୁଛ? ମୁଁ-ଆମ ମୁ ଯାଇ ଭୁବନେଶ୍ୱରରେ ରହୁଚି। ତମେ କଉଠୁ ରହୁଚ?
ମୋର ଜମ୍ ଗୁଲ୍
ଅନୁଗୁଲ୍ ରେ ତମ ଅନୁଗୁଲ୍ ରେ ଭଲ ସ୍କୁଲ ଅଛି?
ହଁ।
କଁ ଭଲ ସ୍କୁଲ୍ ଅଛି?
ଭଲ ଭଲ ସ୍କୁଲ୍ ଅଛି ବା
କଉ କଉ କଉ କଉ ସ୍କୁଲ ଅଛି ତଥାପି ଅନମୁଲ ରେ ଟିକେ କହିଥିବ।
ଅନୁଗୁଳ କଣ ଅନୁଗୁଳ ପୂର୍ବରୁ ତ ଅଛି ନାଲକୋ ତାପରେ କଣ ଯୋଉ ଜାଭିଅର ଅଛି ଉଁ। ତାପରେ ଅଛି। ଏପଟେ ଅନୁଗୁଳ, ତାଳଚେର ମଝିରେ ଗୋଟେ ଅଛି ଏଟା କଣ ତ। ଉଁ ସେଣ୍ଟ ଲୋରେନ୍ସ। ଆଉ ନର୍ମାଲି ଯେମିତି ଡି ଏ ଭି। ଅ ଡି ଏ ଭି ରେ ଗୋଟେ ଅଛି ଇଏରେ। ଆଉ ଗୋଟେ କଣ ଏମିତି ଅଛି ଭଲ ବଡ ବଡ ସ୍କୁଲ ଅଛି।
ହଁ ହଁ। ଆ ସେଠି ପାଠ ପଢା ପଢି ଭଲ ତମ ଝିଅ ପଢ଼ୁଚି।
ପାଠ ପଢା ତ କଣ ଭଲ ସବୁଠେ ଏମିତି ପଢଉଛନ୍ତି ଯୋଉଠି ପିଲା ଯୋଉଠି ସେ ପଢିଲା ସେ ଏମିତି ଠିକ ଆଉ। ଏମିତି ଆମେ ଆଉ କହିପାରିବାନି ଏ ତ ଟିଚର ସିଲେକ୍ଟ ହେଇକି ଆସୁଛନ୍ତି ପୁଣି। ଏମିତି କଣ ପଢ଼ଉଛନ୍ତି ନ ପଢ଼ଉଛନ୍ତି ଏ କିଏ କ ଆଉ ତମ ଶୋଇଲେଣି ପୁଅ ଛୁଆ।
ହଁ ଏଇ ଛୁଆ ଝିଅ ବସିକି ପାଠ ପଢୁଛନ୍ତି। ପାଠ ତ ଯାହା ପଢୁଛନ୍ତି ଗପୁଛନ୍ତି ଆଉ। ଆଜି ବି ଟିଉସନ ଦି ଜଣ ଛୁଟି ଦିଟା ଆଙ୍କ। ଓ ହୁଁ।
ଦି ଟା ଆଙ୍କ ଛୁଟି ଆଜି ଏଁ ତମ ପୁତୁରା ହରିକାର ମମି ମାନେ ଆସ ସିବେନି କି ଆଜି ଯୋଉ ଯାଇଛନ୍ତି କୁଆଡେ ବୁଲି। ଜାଗା ବୁଲିବେ କି।
ହଁ ସେ ସେଠି ବୁଲିବେ ଆଉ ସେ କାଲି ଆସିବେ।
ଓହୋ ହଁ ଯାଇଛନ୍ତି ଏତେ ବାଟରୁ ମାନେ ଆଉ କିଛି ନ ବୁଲିଲେ ଲାଭ କଣ ଆଉ?
ସେମାନେ ବି ଲେଟ୍ ରେ ପହଞ୍ଚିଲେ ନା। ଆଉ ପାରାଦୀପ ପାରାଦୀପ ରେ ବି ବହୁତ ଜାଗା ଅଛି ନା ଦେଖିବା ପାଇଁ।
ହଁ।
ଅ ସେଇ ଟାଇମ୍ ରେ ପାରଦୀପରେ ହଁ ବ ର ଯାହାହେଲେ ପାରାଦ୍ୱୀପ ବନ୍ଦରଟା ତ ବୁଲିବେ ଆଉ ଯାହା ବୁଲନ୍ତୁ ନ ବୁଲନ୍ତୁ। ଅଁ ପା ଏଇ ବୋଟରେ ଏମିତି ତାଙ୍କର ପାରିଦିପରେ ଆହୁରି ବହୁତ କିଛି ଅଛି ଦେଖିବାକୁ ଗଲେ ମୋ ଅପା କହୁଥିଲା ତ ସେମାନେ ବୁଲି ବୁଲାକି ଆସିବେ ଆଉ।
ହଁ ସେଇଟା ଆଉ ଏତେ ବାଟରୁ ଯାଇଛନ୍ତିି ଟିକେ ସବୁ ନ ବୁଲିଲେ ଲାଭ କଣ।
ଆଉ ବୁଲି ବୁଲାକି ଆସିବେ ଦେଖିକି ଆଉ।
ଓହୋ ତମେ କେବେ ଏପଟ ଲାଇନ୍‌ ଯାଇଛ ପାରାଦୀପ
ନାଇଁ ନାଇଁ ପାରାଦୀପ କେବେ ଯାଇନି। ଦେଖିବା କେବେ ଗୋଟେ ସୁଯୋଗ ମିଳିଲେ ଯିବା ଆଉ। ମୋ ଅପା କେତେଥର। ମୋ ଅପା କେତେ ଥର କହୁଥିଲା ଯୋଉ ଯିବା ପାଇଁ। ଧରିକି ସମସ୍ତଙ୍କୁ ମଝିଆ ଭଉଣୀ ବି ରହୁଛି ନା।
ତା ସାଙ୍ଗରେ ନେଇକି ଯିବା ପାଇଁ। କିନ୍ତୁ ଯାଇ ହଉନି ଆଉ କେବେ ଆଉ।
ଦେଖିବା ଏଇ ବର୍ଷ ଦେଖିକି ଯିବା ହେରି କାହିଁକି ନା ଏଇ ବର୍ଷ ଯଦି ନ ଯିବା ଆଉ। ଟେନ୍ଥ ପଢିଲା ପରେ ପ୍ଲସ୍ ଟୁ ଟା ଆହୁରି ଇଏ ନା।
ହଁ ଦେଖିଆ। କେତେବେଳେ ଯଦି ସୁଯୋଗ ମିଳିବ ଟିକେ ଯାଇକି ବୁଲି ଆସିଲେ ହବ ଆଉ।
ହଁ।
ଭଲ ଫେରେ କେତେବେଳେ ଯାଇକି ବୁଲି ଦେଇକି ଆଉ ତମର ହଁ ଅନଗୁଳ ପଟେ ଆଉ କଣ ଅଛି ମାନେ ଭଲ ଦେଖିଆ ଜାଗା ଯାହା କହିଲ ଟିକେ। ଯାଇକି କେବେ ଯାଇ ବୁଲି ଆସିବା।
ଦେଖିବା ଜାଗା ଆକଚୁଆଲି ମୁଁ ସେମତି ଯାଇନି। ମାନେ ଦେଖିବା ଜାଗା। ଦୂର ଦୂର ସିନା ଜାଗା ଯାଇଛି। ପାଖରେ ଏମିତି କିଛି ଏମତି ମାନେ ନାହିଁ। ଲାଇବ୍ରେରୀ ଗୋଟେ ବଡ ଅଛି। ଯୋଉଟା ହେଇଛି। ମୁଁ ବି ଅବଶ୍ୟ ତାଙ୍କ ପାଖକୁ ଯାଇନି। ତାକୁ ଦେଖିଥିଲି
ମାନେ ଏଇ ଫୋନ ଫୋନ୍ ଉପ ଦେଖ ଦେଖିଥିଲି। ବଡ ଲାଇବ୍ରେରୀ ଟେ ହେଇଛି ପୁରା ଗୋଲସେଫ୍ ରେ। ଲୁକ୍ ଟା ବହୁତ ବଢିଆ। କି କିନ୍ତୁ ମୁଁ ଆଉ ଅଚୁଆଲି ଯାଇନି ହେପଟକୁ। ହେଇଛି ବୋଲି ଦେଖିଛି। ଯାଇନି। ଆଉ ଏମ ଏ କଣ ସବୁ ସଫ୍ ଅଫ୍ ସିନା ଅଛି କିନ୍ତୁ ଆଉ ସେମିତି ଫେମସ୍ କିଛି ଗୋଟେ ପ୍ଲେସ୍ ମୁଁ ଏମତି ଜାଣିନି।
ହୁଁ।
ଆଉ କଣ? ଆଉ ତମର ପ୍ଲାନିଂ କଣ? ଆଉ କେବେ ପୁଣି ଯିବ?
ନାଇଁ ନାଇଁ ଏବେ ଆଉ ଗାଁ କୁ ଯିବାର କିଛି ଇଏ ନାହିଁ। ଦେଖିଆ। ସେତେବେଳେ ଯଦି କାମ ପଡିବ, ଯିବି ଘରକୁ ଆଉ।
ଓହୋ। ଆଉ ତମ ବୋଉ ଏବେ କୋଉଠି ଅଛନ୍ତି।
ହ ତ ରହୁଛି ଏଇଠେ। ଆ ଆମେ ଯୋଉଠି ରହୁଚୁ। ହ ତୁ ଇଏ ଯେ ଯାଇଛି ଆଜି ଟିକେ ବୁଲି ପାରାଦୀପ ତ।
ଓହୋ।
ଆଉ ତମ ପାଖରେ ବୋଧେ ତମ ପୁତୁର ପାଟି ଶୁଭୁଚି, ପଢୁଛି ବୋଧେ।
ନାଇଁ ନାଇଁ ପଢୁନି। ସେତା ମମି ଟିକେ କଲ୍ କରୁଛନ୍ତି ତ, ସେ କଥା ହଉଛି।
ଓହ।
କଣ ପୁର ଓହୋ। ତମର ହେପଟେ ପା ନାଲକୋ ରେ ହୁଏ ବିଶ୍ଵକର୍ମା ପୂଜା ଭଲ।
ହଁ।
ହଁ ହଁ।
ବଢିଆ ହୁଏ। ତମେ ତ ଯା ଦେଖ
ଭଲ ଅଛ ତ ନା ନା ମୁଁ ଜମା କେବେ ଦେଖେିନି ଲକ୍ଷ୍ମୀନ୍ଦ ବିଶଗ ପୂଜା ନାଲକୋର। ମୁଁ ବସିଛି ଏବେ।
ତୋମେ ତୋମେ ଥରେ କହୁନଥିଲ ଛୁଆବେଳେ ତୋମ ସାଙ୍ଗ
ହଁ, ହଁ ମୁଁ ଛୁଆ ପ- ହେ ଛୁଆ କହୁଛି ମୋ ଛୁଆ ବେଳେ ମୋ ସାଙ୍ଗ ଘରକୁ ଥରେ ଯାଇଥିଲି ଏ ନାଲକୋ। ତାଙ୍କ ଘରକୁ ଯାଇଥିଲି ମୁଁ ହେଇଥର ଛୁଆ ବଳେ ଆଉ ବଡ ହେଲେ ଆଉ ହେଇଟା ମନେ ଅଛି। ଛୁଆ ବେଳୁ କଣ ଦେଖିଥିଲି ସେମିତି କିଛି ଆଉ ମୋର ମନେ ନାହିଁ। ମୋତେ ବେଡେ ଯେତବେଳେ ଏପଟେ ଦେଖ ଆମ ଭଉଣୀ କହୁଥିଲା ରହିବ ବୋଲି ଘର କରିକି ସେଇପଟେ ରହିଲେ ଯିବି। ଯାଇକି ଲକ୍ଷ୍ମୀ ପୂଜା ଯେ ବିଶ୍ୱକର୍ମା ପୂଜା ଦେଖିବା ଆଉ। ଆଉ ନହନ ତାପୂର୍ବରୁ ତ ଏମି ସେ ଯାଇକି ରହିବନି ସାନ ଭଉଣୀ ଘର ଅଛି ଯେ ଫ୍ୟାମିଲି ଭିତରେ ଯାଇକି ରହି ହବନି ଆଉ।
ଉଁ,
ନହନେ ଯାଇକି କେତେବେଳେ କେ ତାଙ୍କ ଘରେ ଯାଇକି ରହିକି ଦେଖିହବନି।
ହୁଁ।
ଆର ଭଉଣୀ ରହିବ। ସେ ସେତବେଳେ ଯାଇକି ଯିବି ଦେଖିକି ଆସିବି ଆଉ।
ହଁ ନା ବିଶ୍ଵକର୍ମା ପୂଜା ତ
କି
ବହୁ ମାନେ ଭିଡ ବହୁତ ମାନେ ଗହଳି ହୁଏ। ଲାଗି ଲାଗି ବଢିଆ ବଢିଆ କିନ୍ତୁ ମେଢ ହୁଏ, ସବୁ ଟପ୍ ଟପ୍ ମେଢ ହୁଏ। ଦୋକାନ ବଜାର ଇଏ ସିଏ ପଲିସି ବିରାଟ ବଡ ଏରିଆରେ ପକେଇ ଥାଏ। ଭରପୁର ପୁରା ଥାଏ। ଭରପୁର ପଡିଥାଏ।
ଓହୋ, ହାଣ୍ଡଲୁମ୍ ଜିନିଷ ଭଲ ମିଳୁଥିବ ଆଉ।
ହାଲୁମ ଜିଷ ତ ବେଶୀ ଭଲ। ଉଁ, ହାଲୁମ ଉପରେ ହିଁ ପଲିସି ଆଉ କଣ କି? ପଲିସି ମାନେ ହାଲୁମ ଉପରେ ହିଁ ସେମାନେ ବେଶୀ ଭଲ ହିଁ ରଖୁଛନ୍ତି। ଓ ମାନେ ଆଉ ତ ଭଲ ଆଉ ନହେଲେ
ହଁ ଅନଲାଇନ୍ ଆଉ ପଲିସି ରେ ଆ, ଦେ ଖିଆ ଆଉ କେ
ନାଇ ପଲିସି ର ଏମିତି ଯୋଉ ବାଣି ଯେ ମେଳା ଏ ମେଳା ଯେତେ ଭଲ ପଡେନି ପଲିସି ପଲିସି ହେଲେ କଣ କ୍ବାଲିଟି ଜିନିଷ ଆ, ପଲିସି ସେଇମାନଙ୍କୁ ଆଲାଉ ଥାଏ ଯୋଉମାନଙ୍କର ଥିବ ମାନେ ପ୍ରମାଣ ପତ୍ର ଏମିତି ନାହିଁ ଯେ ଫେକ୍ ଜିନିଷ ଏଇ ଜିନିଷ ଆଣିକି ତୋମେ ବିକି ପାରିବ ଇଏ କରିବ ତାଙ୍କର ଥିବ ସାଟିଫିକେଟ୍। ତାଙ୍କ ଗ୍ରୁପ୍ ରେ ଥିବ ଇଏ ସେମାନେ ଆଲାଓ ହଉଚନ୍ ନା ମାନେ
ହଁ, ହଁ, ହଁ ନା ପଲିସୀ ରୁ ବି ଆମେ ଜିନିଷ ଆଣୁ ଭଲ ଜିନିଷ ସବୁ। କ୍ବାଲିଟି ଜିନି
ଇଏ ନହେଲେ ପଲିସି ଭିତରକୁ ସମସ୍ତିଙ୍କି ଏଲାଉ ନୁହେଁ ନା ମାନେ ଅ, ବାଛି ବାଛି ନଇ ନ ଦଉଛନ୍ତି ଗ୍ରୁପ୍ ଗୁରାକୁ ହ୍ୟାଲୁମ୍ ହେଲା। ନିଜ ଘର ପ୍ରଡକ୍ଟ ହେଲା, ନିଜର ଯୋଉ ହୁଏ ସେମତିଆ ଟାଇପ୍ ର ପଲିସି ର ଆଲାଉ କରୁଛନ୍ତି।
ଉୁଁ ହୁଁ ହୁଁ।
ହଁ ବହୁତ ଏଇଠିତ ଆମର ଏଇଠି ପାଣି ଜମିଲା ହେଇ ପଡିଛି। ଏଇ ଝିଅର ସାଙ୍ଗ ଆସିଥିଲେ ତା ମାମା କ ତା ମାମା କହୁଥିଲେ କହିଲେ ଆଉ।
ଶୁଣିଥିଲି ମୁଁ ଦେଖିଥିଲି ଇନଷ୍ଟାରେ ପଡିଚି ବୋଲି।
ହଁ ତାର ସାଙ୍ଗର ଆଜି କହୁଛି। ଚାଲ ଆଜି ବୁଲିଯିବେ ଯିବୁ ହିଆଡେ ଚାଲୁନ ମୁଁ କହିଲି ହୋଉ ଦେଖିଆ।
ହଉ ଚାଲ ସାଙ୍ଗ ହେଇକି ଯିବା ବୁଲିକି ଆସିଵା।
ଉୁଁ। କଣ କହିଲ?
ଯିବ ବୁଲିକିଆସିବକି ତମେ।
ହଁ ଭାବୁଛି ସିଓର ନୁହେଁ। ପୁଣି ମୋ ମନ ମାନେ ମୋ ନିଜ ଇଛା ଉପରେ ଡିପେଣ୍ଟେ କରେ ଫେରେ। ଯେବେ ଇଛା ହବ।
ଚାଲେ ହଁ ହଁ।
ହେରା ମୋତେ ଇଚ୍ଛା ଆକ୍ଚୁଆଲି ହଉନି ଦେଖିକି କଣ ଦେଖିବ ଆଉ। ସିଆଡୁତ ବୁଲି ବୁଲି ଦେଖି ଦେଖି ଆସିବୁ। ମୁଁ ଗଲେ ସିନା ମୁଁ ସିଓର ହେଇ କହିପାରିବି ସିଏ ବୋଲି। ମାନେ ହେ ଯୋଉ ସେ ଯାଇଥିଲୁ ଆମେ ଯୋଉ ହିଆଡେ ବୁଲିକି ସୀଲକ। ଗୁଡି ଇଏ ସିଏ ସିଲଗୁଡିରେ ଏମିତି ଜିନିଷ ଖାଲି ଭର୍ତି।
ହାଁ ହୁଁ।
ହଁ ଯେମିତି ମେଳା ତେଣୁ ହେଟା କୁ ଦେଖିବାକୁଇଛାହ ଉନି କଣ ଦେଖିବ ଏଷ୍ଟ୍ରା ଟା ନୁଚଉଛୁ।
ହଁ ମୁଁ ହେରା କିଛିତ ଆଣିିବାର ନାହିଁ ଖାଲି ଯାଇକି ହେଟି
ହିଁ ହଁ ଜଦି ହେମିତି ହେରାକ ଦେଖି ଦେଖି ଆସି ମତେ ଲାଗୁନି କିଛି କିଣିବ ବୋଲି ଖାଲି। ତାକୁ ନେଇକି ଯିବି ଏଇନୁ ଦୁଇଶହ ଟଙ୍କା ତିନିଶହ ଟଙ୍କା ଖର୍ଚ୍ଚ କରିଦେବ ପଳେଇବ। ଝିଅ ସେତ ଯାହେଲେ ଗୋଟେ ତାର ଜିନିଷ କିଣିବ।
ହୁଁ।
ଉୁଁ କିଛିନା ନଥିବ ଖାଲି ସିଏତ ଏମିତି ନାଇଁଯେ ହଁ ମୁଁ ଆଉ ଜିନିଷ।
ହଁ ହଉତ ମୋର ଏବେ ଗାଲ। ଲଷ୍ମୀପୂଜାତ ଫେମସ ଏଟା ପଡିବ ଯେତେବେଳେ ସେତେବେଳେ ବୁଲିବ ଆଉ। ଆଉ କଣ ଏଇ ବାଣିିଜ ମେଳା ଫେଳାକୁ?
ନାଇଁ ସେଇରାକ ସବୁ ସସ୍ଥାମାଲେ ସବୁ ହେଇରାକ ଆଉ କଣ ଦେଖି ଦେଖି ସେଇରା କିଣିବୁ। ତମେତ ଗଲେ ଖାଲି ବୁଲି ବୁଲି ଆଉଚ ଏତେ କିଣିବାବୁ ଏତେ ମାନେ ଭଲ ଲାଗୁନି। ଆଉ କରିବ ତାପରେ ଝି ଝିଅର ସାଙ୍ଗର ମାମାବି ଆସିବେନା ସନ୍ଧ୍ୟା ବେଳକୁ।
ହଁ କଣ କହିଲ?
କିଏ ଗୋଟେ କଣ କଲ କରୁଛି କିଏ ଗୋଟେ ହଁ ହଁ।